ହାଲୋ।
ହଁ ହ୍ୟାଲୋ ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ। ଆପଣ ବି କଣ କରୁଛନ୍ତି?
କଣ କରିବି ବର୍ଷା ତ ଆଇଲାଣି ଦୁନିଆ କାମ ପଡିଚି- ସରୁ ନେଇଁ, ଆଉ ତ ଗରମ ଯାହା ହଉଚି। ଆଖି ଟା ଟିକେ ଭଲ ନାହିଁ ମେଡିକାଲ ଯମି ବୋଲି ଭହାରିଥିନି। ଆଉ ବର୍ଷା ହେଲା ଆଉ ଯାଇପାରିଲିନି। ଆଖିରୁ ଟିକେ ପାଣି ଗଡୁଚି। ଆଉ ରୋଷେଇ ଆଜି ଟିକେ ଡେରି କରିିକି କଲେ ସରିନି। ଆଉ ଟିକେ ପୋଇ କଖାରୁ ମାଛ ମୁଣ୍ଡ ପକେଇକି ଟିକେ ଛିଞ୍ଚିଡା ବସେଇଚି ଆପଣ ଫୋନ କଲେ ମୁଁ କଇନି କିଏ ଫୋନ କଲା ଟିକେ ଦେଖିବା ଆଉ। ଏଇଆ ଆଉ ଖାଇବେ ପିଲାମାନେ ଆଇଲେଣି ଖାଇବେ ବୋଲି ତରତର ହଉଛନ୍ତି, ମୁଁ କହନି ରହିଥାଉ ଟିକେ ଡେରି ହେଇଗଲା କନି ଶୋଇପଡିଥିନି ଦିହଟା ଭଲ ନଥିଲା। ଆଖି ଟା ଭଲ ନାହିଁ ଖୁଞ୍ଚି ମୁଞ୍ଚି ହଉଛି ପାଣି ଗଡୁଚି ମେଡିକାଲ ଯିମି ବୋଲି ଆଉ ଟିକେ ଯାଇ ପାଇଲିନି ଆଉ ଡେରି କରିକି ରୋଷେଇ କନି ଟିକେ ଶୋଇ ପଡିଥିନି। ଆ ରୁହ ଟିକେ ଖାଇବ ଆଉ ଅଳ୍ପ ଟିକେ ସମୟ ହେଇଯାଉ ଆଉ ପିଲାମାନେ ଆସିବେ ଭୁକୁରା ହେଲାଣି ଆସି ଦିଇଟା ଅଢେଇଟା ହେଲାଣି। ଆଉ ଦିହ ଟା ତ ଭଲ ନାଗୁନି ଆଉ କଣ କରିବା ଆଉ ଦିହ ଛି କରିଦବ କାହାକୁ କହିମି? ଆମ ପଡିଶା ଘର ଟିକେ ଆସିଥିଲେ ଆହୁରି ମୁଁ କହିନି ଦି କହିଲେ ଶୋଇଛିୁ କାହିଁକି ମୁଁ କହିନି ଦିହଟା ଭଲ ନାହିଁ। ନା ରାନ୍ଧିବୁନି କି ବାରଟା ସାଢେ ବାରଟା ହେଲାଣି ମୁଁ ସେଇଠୁ ଧଡପଡ ହେଇ ଉଠିଲି ଉଠିକି କିହିଲି ତାକୁ କହିଲି ଟିକେ ମୋ ପରିବା ପତ୍ର ଟିକେ କାଟିଦେନି ଆଳୁ ଫାଳୁ ଟିକେ କାଟିଦେଲା ମସଲା ଟିକେ ବାଗେଇକି ବାଟିଦେଲା ମୁଁ ଏଇ ମାଛ ତରକାରୀ କଲି ଆଉ ପରିବା ଶାଗ ଫାଗ ଟିକେ କାଟିଦେଲା ମୁଁ ଟିକେ କରିଦେନି ଯା ହଉ ଶୀଘ୍ର ସେ ଦି ପ୍ରକାର ହେଇଗଲା ଆଉ ଟିକେ ସେଇ ମାଛ ମୁଣ୍ଡ ପୋଇ ଜହ୍ନି, କଖାରୁ, ଆଳୁ, ସାରୁ ବାଇଗଣ ପକେଇକି ବସେଇଛି ସେଇଆକୁ ଟିକେ ହେଇଗନେ ପିଲାମାନେ ଖାଇବେ ଆଉ ଏଇ ଆଉ କାମ କରୁ ଚି ଆଉ ତମେ ଫୋନ୍ କଲ ଆଉ କଣ କରିମି ବାଧ୍ୟ ହେଇକି ଉଠେଇଲି ଆଉ, ଏଇଆ ଆଉ।
ଆପଣ ଯୋଉ ମାଛ ମୁଣ୍ଡ କଲେ, କେମିତି କଲେ ମାଛ ମୁଣ୍ଡ ଟା?
ମାଛ ମୁଣ୍ଡ ଟିକେ ତେଲ ପକେଇଦେନି ପିଆଜ ସନ୍ତୁଳି ଦେନି ତେଲରେ ଆଉ ସୋରିଷ ମସଲା ଟିକେ ଅଳ୍ପ ଜଷ୍ଟ ଟିକେ ଦେଲି ଉଁ ଲଙ୍କା ଜିରା ଗୁଣ୍ଡ ପକେଇଦେଲି ରସୁଣ ଦି ପାଖୁଡା ପକେଇଦେଲି ଆଉ ପୋଇ, କଖାରୁ, ଆଳୁ, ସାରୁ, ଜହ୍ନି, ବାଇଗଣ ଯୋଉ କାଟିଥିଲି ତାକୁ ସେଇ ତାରେ ସନ୍ତୁଳି ଦେଲି ତେଲରେ ଟିକେ ଆଉ ତାପରେ ମୁଗ ଡାଲି ଦିଇଟା ପକେଇ ଦେଇକି ଧୋଇକି ତା ମଝିରେ ଥୋଇଦେଲି ଅଳ୍ପ ଜଷ୍ଟ ସୋରିଷ ମସ ଲା ଟିକେ ତା ମଝିରେ ଦେଇକି ଟିକେ ତେଲ ଦେଇକି ଘୋଡେଇ ଦେଲି ଘୋଡେଇ ଦେଲି ସେ ସିଝି ଗଲା।
ସିଝି ଗଲା ପରେ ଅଳ୍ପ ପାଣି ଥିଲା ଉଁ ମାଛ ମୁଣ୍ଡ ପକେଇଦେନି ଘୋଡେଇଦେନି ସେ ମା ଛ ମୁଣ୍ଡ ସିଜିକି ମନକୁ ଉଁ ଭାଙ୍ଗି ଯିବ। ଆଉ ଉଁ ଏଇସେ କନି ତାପରେ ଟିକେ ଲଙ୍କା ଜିରା ଗୁଣ୍ଡ ଦେଇଦେଲି। ଟିକେ ଗରମ ମସଲା ଦେଇଦେଲି ଏବେ ତରକାରୀ ମାଛ ମୁଣ୍ଡ ଏମିତି ଟିକେ ଅଳ୍ପ ମୁଗ ଟିକେ ଡାଲି ଦେଇ ଦେଇ ଥିଲି ମୁଗ ଡାଲି ଟା ଦେନେ ଟିକେ ବାସ୍ ନା ହବ ଭଲ ଲାଗିବ। ଆମର ସମସ୍ତେ ସେଇଆକୁ ଭଲ ପାଆନ୍ତି ଖାଇଦିଅନ୍ତି ମୁଗ ଡାଲି ପକେଇଦେନେ ଟିକେ। ଆଉ ସେମିତି କନେ କେହି ଭଲ ଖାଇବେନି, ମୁଗ ଡାଲି ଟା ଟିକେ ବାସନା ନୁହେଁ କି? ଗାଁ ରେ କଣ ଖାଲି ମୁଗ ଡାଲି, ଆଳୁ, ମାଛ ମୁଣ୍ଡ ପକେଇକି ମୁଢି ଘାଣ୍ଟ କହନ୍ତି। ଆମେ ୟାକୁ ଛେଞ୍ଚଡା କହୁ ଆଉ ଟିକେ ଉଁ ପୋଇ ଆଣିଥିଲା ତ ପୁଅ ଆଉ ମାଛ ଆଜି ଆସିଥିଲା ମୁଣ୍ଡ ଦିଇଟା ମୁଁ କହିଲି ପୋଇ ଟିକେ ଅଛି ତ କରିଦବା ଆଉ ନହନେ ମୁଁ ଛା ତ ଉପରେ ଗଛ ଲଗେଇଥିଲି ସେଇଠୁ ଆମ ପୋଇ ନ ଆଣିଥିନେ ପୁଅ ମୁଁ ସେଇ ଦି ହାତ ଆଣିକି ମଝିରେ ଥରେ ଖାଇ ଦେଇଥିଲୁ ସେମିତି ଛେଞ୍ଚୁଡା କରିକି ଆଜି ନେଇ ଆସିଥାନ୍ତି ଭାବିଥିଲି। ପୁଅ ତ ଆଣିଲେ ଆଣିବିନି ପୁଣି ଆଉ କୋଉଦିନ ଆଣିକି ଖାଇଦେବି ଆଉ। ଗଛଗୁଡାକ ଟିକେ ହେଇଗଲାଣି କାଟିବାଆନିନେ ପୁଣି କୁଆ ମାରିବ। କଖାରୁ ଡଙ୍କ ହେଇଗଲାଣି ସେମିତି କାଟିକି ଖାଇଦେନେ କୁଆ ମାରିବ। ମୁଁ ତ ହଛ ତ ଲଗେଇ ଖାଇବା ପାଇଁ ଦିହାତ ହେଇଗଲେ ମୋର ଗୋଟେ ବକ୍ତ ହେଇଯାଏ। ଆଉ ସେଇଥିପାଇଁ ଅବଡା ହାଣ୍ଡିରେ ମଞ୍ଜି ପକେଇ ଦେଇଥିନି ସେ ହେଇଯାଇଥିଲା। ଆଉ ଫୁଲ ଗଛ ସବୁ ଅଛି ଏବେ ଯାହଉ ପାଣି ଦବାକୁ ପଡିଥାନ୍ତା ଯାହଉ। ହଊ ବର୍ଷା ଟିକେ ହେଇଗଲା ଆଉ ଗଛରେ। ପାଣି ଦବାକୁ ହବନି ମୁଁ ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇଛି। ଝାଉଁଳି ପଡୁଥିଲା ଯା ହଉ ଆଉ ଝାଉଁଳିିବନି ଟିକେ ବର୍ଷା ପାଣି ପଡିଗନେ। ଫୁଲ ଫୁଟିବ, ଯେତେ ଟେକା ପାଣି ଦିଅ ସେ ଜମା ଫୁଲ ଉଧଉନି। ଟିକେ ବର୍ଷା ପାଣି ଉପରେ ଯଦି ପଡିଗଲା ସିଏ ତାହେଲେ ଫୁଲ ଉଧେଇବ। ଏଇଭଳିଆ ସବୁ କଥା ଆଉ କଣ କହିବି ଆଉ ଆଉ।
ଛାତ ଉପରେ ସବୁ କି କି ଗଛ ଲଗେଇଛନ୍ତି ଆପଣ।
ହଁ ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇଚି। ଆଉ ଟଗର ଗଛ, ମନ୍ଦାର ଗଛ, ଗେଣ୍ଡୁ ଫୁଲ ଗଛ, ଆଲୁଜେବରା। ଅନ୍ନପୂର୍ଣା ପତର, ସାରୁ, ଅମୃତମଣ୍ଡା କଣ। ପେଟିରେ ଏଥର ପୁତି ଦେଇଚି ତୁଳସୀ ଗଛ ଅଛି। କଖାରୁ ଗଛ ଅଛି, ଆମ୍ବ ଅଦା ପକେଇଚି, ଗଦ ପକେଇଚି, ମନି ପ୍ଲାଣ୍ଟେ ଗଛ। ଗଛ ଲଗେଇଚି ଆଉ ଏଇଗୁଡା ସବୁ ବିଭିନ୍ନ ପ୍ରକାର ଆଉ। ଆଉ ଗଛ ଗୁଛା ଲଗେଇକୁ ଭାରି ଇଚ୍ଛା ଯେ ଆଉ ମତେ ଟାଇମ୍ ନାଇଁ ଏଇ ଘର କାମ। କରିବି ପାଣି ଫାଣି ଦେଲା ବଳକୁ ଆଉ ଟାଇମ୍ ହଉନି। ମୁଁ ଟିକେ ଭୋରୁ ଚାଲିିବାକୁ ଯାଏଁ ପୁଣି ଚାରିଟାବେଳକୁ ଟିକେ ଚାଲିିବାକୁ ଯାଏ ମୋ ସାଙ୍ଗ ଫୋନ୍ କରିବ। ଚାରିଟା ହେଇଗଲେ ସେ ଫୋନ୍ କରିବ ରଖେଇ ଥୁଏଇ ଦବନି। ମୁଁ ବାଧ୍ୟ ହେଇକି ଟିକେ ଯାଏଁ ଆଉ ଦିନେ ଦିନେ ମୁଁ ଯାଏନି ମୁଁ କହେ ହେ ସେ କରୁଥାଉ। ଆଉ ବହୁତୁ ପରିଶ୍ରମ ଘରେ ହେଇଥିବ ଯଉଦିନି ମୁଁ ଆଉ ଯାଏନି ଚାଲିବାକୁ। ନହେଲେ ଯାଇକି ତିନି ରାଉଣ୍ଡ ଚାଲିକି ଆଉ ଗୋଟେ ସାଙ୍ଗ ଘରେ ଟିକେ ବସିକି କଥାବାର୍ତା ହେଇକି ସ। ଛଟା ବେଳକୁ ମୁଁ ଆସେ ଘରକୁ କିଏ କଣ ଖାଇବା ରୋଷେଇ କରେ ଆଉ। ଏଇଭଳିଆ ଜଞ୍ଜାଳ ସବୁ ଆଉ କଣ କରିବା ଆଉ ଆଉ।
ଆପଣ ଏବେ କଣ ପୁରୀ ଫୁୁରୀ କୁଆଡେ ଗଲେଣି ବୁଲାବୁଲି କରିବାକୁ ଏଇ ବର୍ଷ।
ହଁ ଏଥର ଦିଥର ତିନିଥର ପୁରୀ ଯାଇସାରିଲୁଣି ଏବେ ଟିକେ ବାହାରିଚି ଯିମି। ଭଦ୍ରକ ଆଡେ ଆରଡି ବାବା ଆଖଣ୍ଡଳମଣି ଅଛନ୍ତି ଭାରି ପ୍ରସିଦ୍ଧ ଠାକୁର। ଏବେ ସବୁ କଣ ସବୁ ଦୋକାନ ପତ୍ର ଉଠେଇକି ସବୁ। ଜାଗା ଅଲଗା ଆଡେ ଦେଇ। ତାଙ୍କୁ ସବୁ ପଇସା ଦେଇଚି ଘର ଭାଙ୍ଗି ଦେଇଚି ସବୁ ନୂଆ ପ୍ରକାର ହେଇଗଲାଣି ମୋର ସାଙ୍ଗ ଗୋଟେ ସେଇଠି ବ୍ୟ। ଗାଁ ରେ ଅଛି ସେ କହୁଥିଲା କହିଲା ଆଉ ସେ ସବୁଟୀ। ଆଉ ଏଇ ଆଡେ ବୁଲିକି ଆମ ଘରେ ରହିକି ଖାଇ ପି କି ଯିବୁ। ମୁଁ କହିଲି ନା ମୁଁ ଯତେ ଯିମି କହିଦେଇ ଯିମି ତୁ ରୋଷ ରୋଷେଇ କରିକି ରଖିଥିବୁ ମୁଁ ସିଆଡୁ ଆସିଲେ ଖାଇ ଦେଇକି ପଳେଇ ଆସିମୁ। କହିଲା ହଉ ସେଇଆ କରିବୁ ଆସଛୁ ଦେଖିକି ଯିବୁ। ଘଡ ଘଡ କାହିଁକି ହଉଚି ଆପଣଙ୍କ ଫୋନ୍ ଟା।
ନାଇଁ ଏଇଠି ଯେଉଁ ବର୍ଷା ସକାସେ ହଉଥିବ ଆଉ ଆପଣ ଏବେ କଣ ସବୁ ଖାଇ ପିଇ ସାରିଲେଣି।
ନା ଖାଇ ପି ସାରିନି କଥା। ଆପଣଙ୍କ ଫୋନ୍ ଟା ଖାଲି ଘଡ -ଘଡ- ଘଡ- ଘଡ ହଉଚି। ଟିକେ ଦେଖନ୍ତୁ ଟିକେ କାହିଁକି ଘଡ ଘଡ ହଉଚି ବିଜୁଳି ଘଡଘଡି ମାରୁଚି କି?
ଏବେ ଶୁବିଲା?
ହଁ ଏବେ ଶୁବିଲା ଭଲ କ୍ଲିଅର। ଆଗ ଟିକେ ଘଡ- ଘଡ- ଘଡ -ଘଡ ହଉଥିଲା ଏବେ କ୍ଲିଅର ଶୁବିଲା। ହଁ ଖାଇ ନାଇଁ ତ ଏଇ ରୋଷେଇ ତ ବସେଇଚି ଟିକେ କରୁଥିଲି ତ ମା ଛ ମୁଣ୍ଡ ପକେଇ ଛେଞ୍ଚଡା ବସେଇଚି ତ ହେଇଗଲାଣି ଆଉ ଟିକେ ହବ। ଝୋଳ ଟିକେ ମରିଯାଉ ପାଣି ମରିଗଲେ ଖାଇବୁ ଆଉ। ପିଲାମାନେ ଆଇଲେଣି କଲେଜ ରୁ ଇସ୍କୁଲ ରୁ ତର୍ତର ହେଲେଣି ଖାଇବେ। ଏକାଥରେ ନେଇକି ବାଢିକି ଖାଇଦବୁ ଆଉ। ଆଉ ଟାଇମି ତ ହେଲାଣି ସକାଳୁ ଟିକେ ଶୋଇ ପଇଲି ବୋଲି ମୋର ଡେରି ହେଇଗଲା ରୋଷେଇବାସ ଦେହ ଟା ଭଲ୍ ନାହିଁ ଆଉ କଣ କରିବା ଆଉ ଦିନେ ଅଧେ ଛୁଆ ସମାଳିଲେ କହିଲେ ହଁ ମାମା ଦେହ ତ ଭଲ ନାହିଁ। ଡେରି ହଉ ପଛେ ଆଉ କଣ କରିବା ଏଇଆ ଆଉ।
ହଉ ଆପଣଙ୍କର ଦେହ ଭଲ ହେଲେ କେବେ ଗୋଟେ ଯିବା ପୁରୀ କୋଣାର୍କ ଆଉ ଯୋଉ ଅଛି ନୀଳାଦ୍ରି ବିଚି ଏରାକ ସବୁ ଯିବା ବୁଲିକି ଆସିବା।
ହଁ କେବେ ଆମ ଘରକୁ ଆସ ଆଉ ବୁଲିକି ରହିକି ବୁଲାବୁଲି କରିକି ଯିବ ଆ କେତେ ବିଭିନ୍ନ ଉପ ଚାଲ ଜାଗା ଅଛି ଦେଖିବା ଆମ ଘର ପାଖରେ ଆଶ୍ରମ ଗୋଟେ ଅଛି। ସେଠି ଜଗନ୍ନାଥ ଅଛନ୍ତି, ଲକ୍ଷ୍ମୀ ଅଛନ୍ତି, ମଙ୍ଗଳା ଅଛନ୍ତି। ଆଉ ବଜରଙ୍ଗ ବାଲି ଅଛନ୍ତି, ଗଣେଶ ଅଛନ୍ତି, ବିଶ୍ଵନାଥ ଅଛନ୍ତି। ତା ଆଗ କୁ ସାଇ ମନ୍ଦିର ଅଛି। ଆ ମଝିରେ ଗୋଟେ ମେଘେଶ୍ଵର ମନ୍ଦିର ଅଛି ଭାସ୍କେଶ୍ଵର ମନ୍ଦିର ଅଛି। ରାମେଶ୍ଵର ମନ୍ଦିର ଅଛି ତାଆଗ କୁ ଗଲେ ବିଷ୍ଣୁ ମନ୍ଦିର ଅଛି ତାଆଗ କୁ ଗନେ ଶନି ମନ୍ଦିର ଅଛି ତାଆଗକୁ ଗନେ କେଦାର ଗୌରୀ ଅଛି ଲିଙ୍ଗରାଜ ମନ୍ଦିର ଅଛି। ଏଇଭଳିଆ ବିଭିନ୍ନ ପ୍ରକାର ହ ଅନ୍ତ ବାସୁଦେବ ମନ୍ଦିର ଅଛି। ବିଭିନ୍ନ ପ୍ରକାର ହୁ ମନ୍ଦିର ଅଛି ଦେଖିବେ ବୁଲାବୁଲି କରିବେ ରହିବେ ଦି ଚାରି ସେମି ସେମିତି ଆପଣ ବୁଲିଗଲେ ଆମେ ତମ ସାରେ ଜି ମୁଁ ଆରଡି ଏ ସେପଟେ ଆମର ଭାରି ପସିଦ୍ଧ ମୁ ଜାଣିଛି କହନ୍ତି ସେ ଟିକେ ଟିକେ ଯିବି ବୁଲିକି ଆସିବି ବହୁତ ଦିନ ହେଲା ଆରଡି ଟିକେ ଯାଇନି ଭାରି ଇଚ୍ଛା ହେଲାଣି ଯିବାକୁ ଆଉ ଯିବି ବୁଲିକି ଆସିବି ଆଉ ତମେ ଆସ ଆସ ବୁଲିବାଲି କରିକି ଏଠି ତାପରେ ଆମେ ସାଙ୍ଗ ହେଇକି ଯିବା ସିଆଡେ ବୁଲି ବାଲିକି ଆପଣ ଘରେ ରହିବେ ମୁଁ ପଳେଇ ଆସିବି ଆଉ
ହଁ ଆଉ ଯୋଉ ଆ ଯୋଉ ଲିଙ୍ଗରାଜ ମନ୍ଦିର ଆଗକୁ ଗୋଟେ ଏ ଯୋଉ ଅଛି ନା କପିଳେଶ୍ଵର ମନ୍ଦିର ସେଇ ମନ୍ଦିରଟାକୁ ମୁଁ ଥରେ ଯାଇଥିଲି ସେ ମନ୍ଦିରଟା ବହୁତ ଭଲ ବି ହେଇଥିଲା। ଆଉ ଲିଙ୍ଗରାଜ ମନ୍ଦିର ବି ବହୁତ୍ ଭଲ ହେଇଛି ସବୁ ମନ୍ଦିର ଏଇଠି ପରା ବଢିଆ ବଢିଆ ମନ୍ଦିର ର ହେଇଛି ମାନେ ସେଇ ମନ୍ଦିର ଆମର ଏଠି ଏମିତିକା ମନ୍ଦିର ମାନେ କୋଉଠି ବି ନାହିଁ। ସେଇଠି ମୁଁ ତଳେ ଗଲି ସେଇଠି ମନ୍ଦିର ଟା ବହୁତ ବଢିଆ ଦେଖା ହଉଛି। ମନ୍ଦିର ଗୁଡାକ ତାପରେ ସେଇଠି ଜଣେ ସେ ନନା ଥିଲେ ସେ ସମସ୍ତଙ୍କ ହାତ ଦେଖୁଥିଲେ ଆ ସେଇଠି ଆମେ ହାତ ଦେଖେଇଲୁ ତାପରେ ସେଇଠି ଯୋଉ ଅ ସବୁ ମାନେ ଖାଇବା ପିଇବା ଦୋକାନ ଅଛି ସବୁ ସେଇଠି ମାଛ ଅଛି ତାପରେ ଗଡିଆଟେ ଗୋଟେ ଅଛି ସେଇଠି ବି ବହୁତ ସାରା ମା ଛ ଛଡା ହେଇଛି କଉ ମାଛ। ଏଇଠି ସବୁ ରଙ୍ଗୀନ୍ ରଙ୍ଗୀନ୍ ମାଛ ସବୁ ଛଡା ହେଇଛି ସେ ଭିତରେ ମନ୍ଦିର ଭିତରେ। ସେଗୁଡାକ ବି ବହୁତ ବଡ ବଡ ହେଇକି ଅଛନ୍ତି। ଆଉ ଯୋଉ ଏଇ ବ୍ରହ୍ମେଶ୍ୱର ମନ୍ଦିର ସେ ବ୍ରହ୍ମେଶ୍ଵର ମନ୍ଦିର ବି ବହୁତ ଭଲ ହେଇଛି। ସେଇଠି ବି ଗୋଟେ ଗାଡିଆ ଅଛି ସେଇ ଗାଡିଆ ଭିତରେ ମାନେ ପୁରା ରଙ୍ଗୀନ୍ ରଙ୍ଗୀନ୍ ମାଛ ପୁରା ବଡ ବଡ ହେଇକି ଅଛି। ଆଉ ସେଇଠିକି ସବୁ ଲୋକ ଆସିକି ସେଇଠିକି ସବୁ ଦିଅନ୍ତି ଯୋଉ ନ ସବୁ ମୁଢି ଏ ମୁଢି ଯୋଉ ଖା ମାଛ ସବୁ ସବୁ ଜିନିଷ ଖାଆନ୍ତି। ସେଉଡାକ ସବୁ ଦିଅନ୍ତି ତାପରେ ହଉ ମୁଁ ଏବେ ରଖୁଛି ଆଉ କେତେବେଳେ କଥା ହବା।
ହଁ ହଉ ହଉ ରଖନ୍ତୁ।